ହାଲୋ।
ହଁ ସାଙ୍ଗ କୁହ।
କଁ କରୁଚ?
ଏଇ ଶୋଇଚିରି ଆଉ।
ଅହ।
ତମେ କଁ କରୁଚ କିମ୍ ମୋ ମନ ମୁଁ ଶୋଇବିନି, ବୁଲୁଚ କଁ ପାଇଁ?
କି ଭଲ୍ ଲାଗୁଚି ମୋ ମନ।
କି ତମ ମନ କଁ ପାଇଁ?
କି କଥା ମୋ ମନ ଏମିତି ହେଲା ଏମିତି ବୁଲିଲି।
ତମ ମନ ଏମିତି ଗଲେ ଭଲ ଲାଗିବନି।
ଆଉ କଁ କୁଅ?
ମୁଁ ତ ନିଜେ କଳା ମୁଁ ଧଳାହେଇ ପାରୁନେଇ ମତେ ମତେ ପଚା ରୁଚ ପ୍ରଶ୍ନ ତମେ କେମିତି ଧଳା ହବ। ମାନେ ତମେ ତ ଯେତିକି ଅଛ ମାନେ ଆମ
ମୁଁ ଆମ କା ଆଁ ମୁଁ କ
ହଁ ମାର ତମେ ମତେ କିଛି ଟିପ୍ସ ଦେଲ କେମ କେମିତି କ ଣ ମାନେ ଇଏ ହେବି।
ଘରେ
ହ୍ୟାଲୋ। ହ୍ୟାଲୋ। ହ
କଡ ତମେ ମତେ କହୁଛ ନା କଡା ତମେ ମତେ କହୁଛ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହଁ।
ହଁ କୁହ।
ମୁଁ କହିନୀ ମତେ କିଛି ଟିପ୍ସ ଦିଅ ସେମିତି କଣ ମୁଁ କେମିତି ମାନେ କଳାରୁ ଗୋରା ହେଇପାରିବି।
ଆଉ ତମେ କଣ କୁହ ମୁଁ ନିଜେ କଳା ମୁଁ ମୁଁ କଣ କହିବି?
ତମେ ତ ଯେତିକି ଅଛ ମୋ ଠାରୁ ଭଲ ଅଛ ମାନେ ସେତିକି ମତେ କରେଇଦିଅ।
ତ ସେଥିରେ ମୁଁ ମୁଁ ଆହୁରି ମୁଁ ଧଳା ଥିଲି କଳା ହେଇଗଲି ଖରାରେ ବୁଲି ବୁଲିକି।
ବୁଲ ବୁଲ ଆହୁରି ବୁଲ।
ନା ନା ମୁଁ ଭୁଲିବିନି ମୁଁ କଳା ହେଇ ଯିବ କଳା ଛୁଆ ମତେ କିବେ ଆଉ।
ହୁଁ।
ଆସିକା ଦୁକ କହିବି କନ। ମୋର ମୁଲଟାନି ମିଟି ନଗାଅ।
କଣ?
ମୁଲଟାନୀ ମିଟି।
ସେଇଟା କୋଉଠି ମିଳିବ।
ଦୋକାନରେ ଅନଲାଇନ ରେ।
ଓହୋ ତାଙ୍କୁ କଣ କହିବି ମୁଲତାନୀ ମିଟି?
ହଁ ହଁ।
ମାନେ ସେଟା କଣ ମାଟି ଟାଇପ ର ଆସୁଛି?
ହେରା ମାଟି ସେଟା ମାଟି ସେଟା ନଗେଇଲେ ଦେହ ଟିକେ ଥଣ୍ଡା ହବ ଗୋରା କରିବ।
ଅହ।
ଟିକେ ମୋଟ ହେବା ପାଇଁ ଟିକେ କିଛି କିଛି କହୁନ ମୁଁ ଖାଇବି ଟିକେ ମୋଟା ହେବି?
ରୁଟି ଖାଅ ଫାଷ୍ଟଫୁଡ଼୍।
ଇରେ ବଢିଆ ତାପରେ
ଇପି
ଙ୍କ
ଇପି ଇପି।
ହଁ ତାପରେ?
ମ୍ୟାଗି
ତାପରେ?
ଏଗ୍ ରୋଲ୍।
ଆଉ
ଚିକେନ୍ ରୋଲ୍।
ଆଉ
ହଁ ଚିକେନ ବିରିୟାନୀ।
ଆଉ ଆଉ?
ଏତିକି ଖାଅ ଏତିକି ଖାଅ ହେଇଯିବ।
ହଁ ତମ ମାନେ କି ମୋଟା ହବା କଥା କହୁ
ନା ନା ମୋଟା ହେଇକି ତମେ କଣ କରିବ?
ଟିକେ ଭଲ ଦେଖା ହବ ଏଇ ପତଳା ହେଇକି କଣ ମାନେ ଭଲ ଲାଗୁନି।
ତମେ ଲୋକଙ୍କୁ ପଚାରିଲ ପତଳା ହେଇକି ଭଲ ଲାଗୁନ।
ହଁ କୋଉ ଜାଣିଛି ସମସ୍ତେ କହୁଛନ୍ତି ଟିକେ ମୋଟା ହଉ ମୁହଁରେ ଟିକେ ମାଂସ ହବା ଦରକାର।
କଣ?
ମୋ ମୁହଁରେ ଟିକେ ମାଂସ ହେବା ଦରକାର।
ଓହୋ ମୁହଁ ରେ ଏବେ ମାଂସ ନାହିଁ?
ନାଁ।
ଟିପୋ
ହାତ ଗୁଡା ଆଗେ ଦେଖୁନ ପୁରା କଙ୍କାଳ ହାଡ ଭଳିଆ।
ହୁଁ ଜିମ୍ ଯାଉନ?
ପଇସା ପତ୍ର ନାଇଁ।
ପଇସା ପତ୍ର ନାହିଁ।
ଭିକାରୀଟା।
ଓହୋ ହଉ ମୁଁ ଦେଇ ଦଉଚି ଯାଅ।
ଧନ୍ୟବାଦ।
ମୁଁ ଦେଇଦେବି ଯାଅ ଜିମ୍ ଯାଅ।
ଜିମ୍ ରେ, ଜିମ୍ ରେ ସବୁ ପ୍ରୋଟିନ ଫୋଟିନ ଖାଇବାକୁ ଦେବେ ସେ ପଇସା ପତ୍ର ନଁ କେମିତି ଖାଇବି।
ହଁ ପ୍ରୋ ପ୍ରୋଟିନ୍ ପ୍ରୋଟିନ୍ ପ୍ରୋଟିନ୍ ଦେଲେ ଭଲ।
ସେତେ କେତେ ଟଙ୍କା ପଡୁଛି କେତେ ଟଙ୍କା ପଡୁଛି? ହ୍ୟାଲୋ
ହ୍ୟାଲୋ
ହଁ କୁଆଡେ ପଳଉଚ ତମେ?
ନାଇଁ ଏମିତି ଅପଡାଉନ୍ ହଉଛି।
ହଉ
ଆଉ କଣ କୁହ?
ତମେ କୁହ କିଛି?
ଗୀତ ଗାଅ।
ଭଲ ଗୀତ ଗାଇବି ମତେ ଗୀତ ଗାଇବା ଆସିନ ତମେ ଗାଅ।
ଆରେ ମତେ ଗୀତ ଗାଇ ଆସେନା। ହ୍ୟାଲୋ
ମନେ ଥାଉ କ୍ଲାସ ସେ ଦିନ କ୍ଲାସ ରେ କେମିତି ଗୋଟେ ଇଏ ହେଇଛି।
ହଁ ମନେ ଅଛି ମନେ ଅଛି। ହ୍ୟାଲୋ।
ପିଲା
କୁଆଡେ ପଳଉଛ କି ହ୍ୟାଲୋ।
ମୁଁ କାଇଁ ଯିବି ତମେ ପଳଉଚ୍ଚ।
ହଁ କୁହ।
ମୁଁ କଁ କହିବି।
ମସ
ମୋମୋ ସ୍ ଆମେ ଖାଉ ନା।
କାଇଁ।
ଏମତି ଭଲ ଲାଗେନି ମୋମୋସ୍।
କଁ କାଇଁ ଭଲ
ଏ ଯୋଉ ତମେ ଗୋଟେ ରିଲ ଦେଖିଛ ନା? ହ୍ୟାଲୋ। ତମେ ଦେଖିଥିବ ଇନ୍ଷ୍ଟା ଗ୍ରାମ ରେ ରିଲ। ଚାଲ କଫି ବି ଆଙ୍ଗେ ମାନେ ତେରେ ଗାଁ ପସନ୍ଦ ହେ।
ହେ ଏଁ।
ଚାଲ୍ କଫି ପିଇବାଙ୍ଗେ ମାନେ ତେରେ ଗାଁ ପସନ୍ଦ ହେ। ଏମିତି ମାନେ ରିଲ ଦେଖିନ।
ଓହୋ।
ହଁ ସେଇ ଡାଇଲଗ ଟା କୁହ।
ହଁ ଦେଖି ଦେଖିଲି ନା ନା ଏବେ କହି ହବନି।
ହ୍ୟାଲୋ।
ନା ନା। ଆମେ ଯୋଉଠି ଛିଡା ହେଇଛୁ ଆମ ସାଇଡ ରେ ମାନେ ଆମ ଇଏରେ ଗଲା ଗୋଟେ ଅଟ।
ମୁଁ ଭାବିଲି ତମ ଅଟପୁରା ତମ ବାପା କିଣିକି ଦେଇଚନ୍ତି ଚଲା ବୋଲି।
ଆଁ ମୋ ବାପା ଏତେ ବି ମାନେ ଛୋଟ ମଣିଷ ନୁହନ୍ତି ମତେ ଅଟୋ ଧରେଇଦେବେ।
ତମ ଗୁଣ ସେ ଛୋଟ କି ବଡ ଥାନ୍ତୁ ତମ ଗୁଣ ସେଇଭଳିଆ ଦେଖିକି ଦେଇଦେବେନି।
ନା ନା।
ଭବିଷ୍ୟ ଗଢା ଲୋ ଛୁଅ ଭବିଷ୍ୟ ଗଢା।
ଭବିଷ୍ୟ ଗଢିଲେ ହେଲେ କଣ ହବ।
ମୋ ଭବିଷ୍ୟତ।
ମାନେ ନିଜର ଭବିଷ୍ୟତ ଅନ୍ଧାର ହେଲେ। ପରର ଭବିଷ୍ୟତରେ ଗୋଟେ ହାଲଜିନ ମାରିବାକୁ ପଡେ ବୋଲି ମୁଁ ହେଟା ଆଜି ଶିଖିଲି।
ଯା ହଉ ମୁଁ ତୁମୁ ଜ୍ଞାନ ଦଉଛି ମାନେ ଜ୍ଞାନ ନେଇନିଅ।
ହଁ।
ଜା ହୋଉ ସାଙ୍ଗ ଗୋଟେ ଭଲ ରାସ୍ତାକୁ ନେଇବାକୁ ଚେଷ୍ଟା କରୁଛି ମୁଁ ପଳାଏ।
ହୁଁ ହଉ ହ୍ୟାଲୋ।
ହଁ କୁହ ହଁ କୁହ ହଁ
ହ ଆଉ ମୋ ଭବିଷ୍ୟତରେ ଗୋଟେ ଦେଖିକି ଗୋଟେ ହାଲ ଜିନିଟେ ମାରିଦବ ବଡ ଲାଇଟ୍ ଟେ ଆଉ
କେମିତି କେମିତି?
କେମିତି କଣ, ମାର ଗୋଟେ ଆଉ
ଓହୋ କଣ ଟର୍ଚ ମାରଦେବି, ନା କଣ?
ହଁ ଯେମିତି ମାନେ ଦେଖାହବ ମୋ ଭବିଷ୍ୟତରେ, ମତେ ଦୂରରୁ ଆଉ
ହଉ ହଉ ଦେଖା ହବ ଆଉ, ଦେଖିବା କୋଉଠି? ଆଲେରି ଆଲେରୀ ଟା ଆଣିବାକୁ ପଡିବ ମତେ ଜାଣିବାକୁ ପଡିବ ନ
ହଁ ଏଲଇଡି ଟ୍ରକ୍ ଆଣ, ଏଲଇଡି ହାଲୋଜିନ୍ ଆଣ, ଏଲ ଇଡି ଯାହା ବି ଆଣ ଆଣ ମାରିଦିଅ ଗୋଟେ ମତେ ଟିକେ ହେଲ୍ପ କର, ମୋ ଭବିଷତ ମାନେ ଆଲୋକିତ ହବାରେ, ଟିକେ ହେଲ୍ପ କର ମୋତେ।
ଆଲୋ କଣ କହୁନ ନିଆଁ ଲଗେଇଦେବି, ସେ ଉଜ୍ଜଳ ଉଜ୍ଜଳ ରହିବ।
ଲଗେଇପାରିବ ଯଦି ଲଗେଇଦିଅ। ଲଗେଇ ପାରିବ ଯଦି
ହ ନଦ, ହଉ କିରୋସିନ ଟିକେ ପକେଇକି ଛାଡିଦବ ପଡିବ।
ଓହୋ ହଉ